ଆପଣ ଶୁକା ଯାଉଚି।
ଆଜ୍ଞା ଆଜ୍ଞା ଆଜ୍ଞା ଶୁବା ଯାଉଚି ମୋ କଥାଟି ଆପଣଙ୍କୁ ଶୁବା ଯାଉଚି ଯେ
ଆଜ୍ଞା ଶୁଭାଯାଉଛି କଣ କରୁଥିଲେ ଆପଣ?
ବସିଛି ଆପଣ କଣ କରୁଛନ୍ତି?
ମୁଁ ବସିକି ଖେଳ ଦେଖୁଛି।
ଆଛା ଖେଳ ଦେଖୁଛନ୍ତି? ଆପଣ ତାନେ ଖେଳ କୋଉ ଖେଳ ଦେଖୁଛନ୍ତି?
ମୁଁ କ୍ରିକେଟ ଖେଳପ୍ରେମୀ ମୁଁ।
ଆଛା ଆପଣ ତାହେନେ କ୍ରିକେଟ ପ୍ରେମୀ ଯାହଉ। ଭଲ ଲାଗିଲା। ଆପଣଙ୍କ କଥା ଶୁଣିକି ହୁଁ। ନାଇଁ ମତେ ତ ଭଲ ଲାଗନି ଆପଣ ସବୁ ପୁଅ ପିଲା ମାନଙ୍କୁ ହିଁ କ୍ରିକେଟ ଖେଳ ପସନ୍ଦ ସେଇଟା ପସନ୍ଦ ନୁହୁଁ ମତେ ସେଇ ଖେଳ ପସନ୍ଦ।
କୋଉ ଖଳ ପସ
ମତେ ଏ ପାଠ ପଢିବାକୁ ଭଲ ଲାଗେ ଚିତ୍ର ଆଙ୍କିବାକୁ ଭଲ ଲାଗେ କବିତା ଲେଖିବାକୁ ଭଲ ଲାଗେ। ଏସବୁ କରିବାକୁ ଭଲ ଲାଗେ ମତେ ଏ ସେ ଖେଳ ଖେଳ ଭଲ ଲାଗେ ନାହିଁ।
ଆପଣ ଏବେ କହିଲେ ମତେ ସେଇ ଖେଳ ପସନ୍ଦ ଏବେ
ଟିକେ ଭଲ ଲାଗେ ବଲ ଖେଳ।
ବଲ୍।
ଯୋଉ ଫୁଟବଲ ଫୁଟବଲ ଯୋଉ ଖେଳାଯାଏ। ନାଇଁ ଫୁଟବଲ ଗୋଟେ ଥାଏ ଆ ଜ୍ଞା ସେଇ ଖେଳଟା ମତେ ଭଲ ଲାଗେ।
ଆଜ୍ଞା ଆଜ୍ଞା ଆମକୁ ଟିକେ ଶିଖେଇଲେ ହନ୍ତାନି।
ଆମ ଓଡିଆ ପରି ଲୁଡୁ ଫୁଡୁ ଖେଳିବେ ସେ ସବୁ ମତେ ଭଲ ଲାଗ
କିଏ କବାଡି ଖେଳେ କବାଡି ଖେଳିଛନ୍ତି କବାଡି କେବେ ଖେଳିଛନ୍ତି?
କବାଡି ଖେଳିକି ମୁଁ ଦାନ୍ତ ଜଣଙ୍କର ଭାଙ୍ଗି ଦେଇଛି। ସେଥିପାଇଁ ମୁଁ ଆଉ ଖେଳେନି। ହି
ଗାଗର ପୁଆ?
ଗାଗରପୁଆ କଣ ମୁଁ ଜାଣିନାଇଁ ବିଲକୁଲ।
ଯୋଉ ଛୋଟ ବୁଁ ବୁଁ ବାଡିରେ ବଡ ବାଡି କି?
ନାଇଁ ମୁଁ ସେ ସବୁ କେବେ ଖେଳିନି ଯୋଉ ବାଟି ଖେଳ କହୁଛନ୍ତି ଆପ ବାଟି ଖେଳ ହଁ ବାଟି ଖେଳଟେ ଅଲଗା ସେ ଡାଗର ପୁଆ ପରି। ହଁ କିନ୍ତୁ ମୁଁ ତାକୁ ଖେଳେନି ମୁଁ ଖେଳେନି ବା ଆପଣ ଆଉ ସେ କଥା କୁହନ୍ତୁନି କାହିଁକିନା ମୋ ମୁଣ୍ଡ ଖରାପ ହେଇଯିବ ମୁଁ ସେସବୁ ଖେଳ ଜାଣିନାଇଁ ଆ ଆପଣ ସେ ଖେଳ ଜାଣିଛନ୍ତି ଖେଳନ୍ତୁ ତ ଆପଣ ଯୋଉ କହୁ ଥିଲେ ଭାସି ଯାଉଥିବା କାଠରେ ଜଗ ଯଉ ଶ୍ରୀକୃଷ୍ଣଙ୍କର ହୃଦୟଟି କୁ ବାନ୍ଧିକି ବିଦା କରିଦେଇଥିଲେ କେମିତି କଣ ସେଟା ତା ବିଷୟରେ କହିବ ତାପରେ କିଏ କଣ ପାଇଲେ
ଆପଣଙ୍କ ମୋ କଥା ମାନୁଥିବାରୁ ମୁଁ ନିଜକୁ ଧନ୍ୟମ
ହଁ ମୁଁ ସେଇ କଥା ଶୁଣିବା ପାଇଁ ବହୁତ ଇଛୁକ ହେଲି ତ ସେଥିପାଇଁ ଆପଣଙ୍କୁ ମୋର ଜିଜ୍ଞାସା ଜାଗ୍ରତ ହେ ହେଲା ସେଥିପାଇଁ ମୁଁ ଆପଣଙ୍କୁ ଫୋନ କରି ଯୋଗାଯୋଗ ମାଧ୍ୟମରେ ଯୋଗାଯୋଗ କରି
ଜଗନ୍ନାଥ ପ୍ରେମୀଙ୍କ ସହ କଥା ହେଇ ମତେ ନିଜକୁ ଧନ୍ୟ ମନେ ର
ଆଜ୍ଞା ଆପଣ ଟିକେ କୁହନ୍ତୁ ମୁଁ ଟିକେ ଶୁଣେ। କହୁଥିଲେ ଜଗନ୍ନାଥ ହଁ ହୁଁ।
ପୁରୀରେ ଜିଏ ରାଜା ଥିଲେ।
କୋଉ ରାଜା ଥିଲେ ପୁରୀରେ ଗଜପତି ମହାରାଜ
ଗଜପତି ଲାଙ୍ଗୁଳା ନା କଣ ମୋର ମ
ଲାଙ୍ଗୁଡା ନରସିଂହ ଦେବ ନା ଚୋଡଗଙ୍ଗ ଦେବ।
ଚୋଡ଼ଗଙ୍ଗ ନୁହେଁ ମେ ମେ ମନେ ପଡୁନି। ଆପଣ କହିବେ ଇନ୍ଦ୍ରଦୁମ୍ ହଁ ଇ ଇ ଇନ୍ଦ୍ରଦୁମ୍ନ। ଯା ରା ରାଜା ଇନ୍ଦ୍ରଦୁମ୍ନ ରାଜାକୁ ବ ସ୍ୱପ୍ନ ଦାସ ହେଲା।
ଆଜ୍ଞା।
ଏଇ ଜାଗାର କାଠଟା ଭାସିକି ଆସୁଛି ଆପଣ ତାକୁ କି କର ମୂର୍ତ୍ତି ବନାନ୍ତୁ ବହୁତ ବହୁତ ତିଇ ଆଁ ବହୁତ ସ୍ଲିପି ଆସିଲେ ଶିଳ୍ପୀ ଆସିଲେ।
ଆଜ୍ଞା।
କେହି କରିପାଇଲେନି। କେ ଟ୍ରା ହଁ ଗଢିବା ପାଇଁ ଆସିଲେ କେହି ହଁ ହତିଆର ଯୋଉ ମୁଣ୍ଡରେ କାଣ ହେଲା ଭାଙ୍ଗିଗଲା କରିପାରିଲେ ଆମେ ସମ ସମସ୍ତେ ଅସଫଳତା ହେଲେ।
ଆଛା।
ତାପରେ କି କିଛି ଦିନ ପରେ ରାଜା ବ୍ୟସ୍ତ ରହିଲେ। ଠାକୁରଙ୍କୁ ଭଗବାନ ଠାକୁରଙ୍କୁ ଡାକିଲେ ରେ ଠାକୁରଙ୍କ
ଆଉ ରାଜା ନିହାତି ଅସ୍ତବ୍ୟସ୍ତ ହେଇପଡିବ ଯେହେତୁ ସେ ବନେ ତା ଲୋକାନକ ସ୍ୱପ୍ନାଦେଶ ଦେଇଛନ୍ତି ସେ ତ କରିପାରି ନାହାନ୍ତି ସେଥିପାଇଁ ତାଙ୍କୁ କୋ
ଜଣେ ବୃଦ୍ଧ ଲ ଜଣେ ବୃଦ୍ଧା ଲୋକ ଆସିଲେ। ବହୁତ ଦୁର୍ବଳ ଲୋକ ତା ଜଣେ ଆସିଲେ କହିଲେ ଏଇ ମୂର୍ତ୍ତି ଏଇ ମୁ ମୂର୍ତ୍ତି ତିଆରି କରିଦେବି।
ଆଛା।
ଏଇ ଯୋଉ ମୂର୍ତ୍ତିର ପର୍ତିମା ମୁଁ ତିଆରି କରିପାରିବି।
ଆଚ୍ଛା।
ମକି ମତେ ଟାଇମ ଦରକାର ଏକୋଇଶି ଦିନ।
ସମୟ ଦରକାର ଏକୋଇଶି ଦିନ ଆଛା ତାପରେ?
କୋଉମାନେ ବି କବାଟ ବାଡେଇବେ ନାହିଁ। କବାଟ ବାଡେଇଲେ ତ କା କାମ ସେ
କବାଟା ବାଡେଇବେ ନାହିଁ ନା କବାଟା ଖୋଲିବେ ନାହିଁ ବୋଲି ମୁଁ କଣ ଶୁଣିଥିଲି?
ହଁ ବାଡେଇବେଲା ବାଡେଇଲେ ତ ଡିଷ୍ଟର୍ବ ହବ ନା। ତାପରେ ଦେଲା ତାଙ୍କୁ ବା ବାଧ୍ୟ ବାଧା ପ୍ରାପ୍ତ। ହଁ ଯେ ବା ବାଧା ବାଧାପ୍ରାପ୍ତ ହବ।
ଆଛା ଗଢାରେ ବାଧାପ୍ରାପ୍ତ ହବ ବୋଲି ସେଥିପାଇଁ ମନା କରିଥିଲେ।
କି ହେଲା କିଛି ଦିନ ପରେ ଶବ୍ଦ ଆଉ ଶୁଭାଗଲା ନାହିଁ।
ଆଚ୍ଛା।
ଶବ୍ଦ ନ ଶୁ ନ ହେବା ଶୁବିବା ଯୋଗୁରୁ ଯେ ମହାରାଣୀ ଥିଲେ ଯିଏ ମହାରାଣୀ ଥି ହଁ ସିଏ ମହାରାଣୀ ଥିଲେ ସିଏ କବାଟ ଖୋଲିବା ପାଇଁ ମନସ୍ଥ କଲେ।
ଆଛା।
ମନସ୍ତ କଲେ କବାଟ ଖୋଲିବା ପାଇଁ।
ଆଛା।
ଶେଷରେ କବାଟ ଖୋଲିଦେଲେ ଷୋହଳ ଦିନରେ ଖୋଲିଦେଲେ କବାଟ।
ଆଚ୍ଛା।
ଖୋଲିଦେଲା ଭିତରେ କେହି କେହି ନାହାନ୍ତି ଆଉ।
ଷୋହଳ ଦିନରେ ଖୋଲି ଦେଇଥିଲେ ଆଚ୍ଛା କେହି ନଥିଲେ ସେ ଯୋଉ ବୃ ତ ଯିଏ ଗଢୁଥିଲେ ସିଏ ବି ନଥିଲେ।
ଥିଲେ ଖାଲି ଅଧା ଗଡା ମୂର୍ତ୍ତି ପ୍ରତିମା ଥିଲା। ସେଇ ଦିନ ଠାରୁ ଠାକୁର ଅଧା ଗଢା ହେଇ ରହିଛନ୍ତି।
ଆଛା ସେଥିପାଇଁ ତାଙ୍କର ହାତ ମାନେ ଅଧା ଗଡା ହେଇ ରହିଯାଇଛି।
ଛନ୍ତି।
ଆଚ୍ଛା। ଯା ହଉ ଯା ହଉ ଭଲ ଲାଗିଲା ଆପଣଙ୍କ ଠାରୁ କିଛି ତ ଶିଖିବାକୁ ମୁଁ ପାଇଲି।
ଆଜ୍ଞା ଆଜ୍ଞା ଆ ଆପଣ କେବେ ଜଗନ୍ନାଥ ଦର୍ଶନ କରିବାକୁ ଆସିଛନ୍ତି?
ହଁ। ମୁଁ ଭାବୁଛି କାଲି ଯିବି ଆପଣଙ୍କୁ ଯୋଗାଯୋଗ ମାଧ୍ୟମରେ ଯୋଗାଯୋଗ କରିକି ଆପଣଙ୍କ ସହ ବି ଟିକେ ଦର୍ଶନ ହେଇଯିବ ଜଗନ୍ନାଥଙ୍କୁ ବି ଦର୍ଶନ ହେଇଯିବ। ଯିବ ଆପଣଙ୍କ ଠାରୁ ଯୋଗାଯୋଗ କରିବି କିଛି ସ୍ଥାନ ଭ୍ରମଣ କରିଦେବି।
ନିହାତି ନିହାତି।
ଯାଉ ଜଣେ ବନ୍ଧୁଙ୍କୁ ବି ଦେଖି ଆସିବି ଆଉ ଜଗତର ନା ତ ଜଗନ୍ନାଥଙ୍କୁ ବି ଦେଖି ଆସିବି ଆପଣ ଯଦି ଚାହିଁବେ ତ। ତାହେଲେ ମତେ କିଛି ଜାଗା ଏମିତି ପରିଭ୍ରମଣ ଜାଗା ସେଠିକ କହିଦେଇ ପାରିବେ ମୁଁ ସବୁ ଜାଗାକୁ ଭ୍ରମଣ କରକି ଆସିପାରିବି। ଗୋଟେ ଦିନରେ ଯାଇକି ଜଗନ୍ନାଥଙ୍କ ପାଖରୁ ମୁଁ ଆସିପାରିବି ତ?
ଆପଣ ରହଣି କରିବେ ନା ରହଣି କରିବେ ନାହିଁ?
ନାଇଁ ମୁଁ ଭାବୁଛି ଗୋଟେ ଦିନରେ ଯାଇକି ଭ୍ରମଣ କରି ପଳେଇ ଆସିବି ଜଗନ୍ନାଥ। ତକୁ ଦର୍ଶନ କରି ରହଣୀର ବ୍ୟବସ୍ଥା ମୁଁ ଭାବି ନାହିଁ।
ରହଣୀ କରିବେ ନାହିଁ ଆପଣ ଖାଲି ପୁରୀ ଭିତରେ ବଲିବି ନା
ପୁରୀ ନାହିଁ କେବଳ ପୁରୀରେ ଜଗନ୍ନାଥଙ୍କୁ ଦେଖିବି ଆଖପାଖରେ ଯଦି କିଛି ଭ୍ରମଣ କରିବାର ଜାଗା କଥା ହେଇ ତାହେଲେ ଦଶ ଜଣ କରି ଆସିବି ଆଜ୍ଞା। ସେଥିରେ କଣ ମାନେ କିଛି ଗୋଟେ ଅଲଗା କଣ ଗୋଟେ ଥାଏ ସେଥିରେ କେତେଟା କଣ? ଜାଣିଛନ୍ତି।
ଆଜ୍ଞା ଶହେ ଆଠ ଗରାରେ ଭଗବାନ ଗାଧୋଇବେ।
ଆଚ୍ଛା କାହାର କେତେଟା କଣୋରେ ଗାଧାନ୍ତି ବୋଲି ମୁଁ ଶୁଣିଥିଲି?
ହଁ ହଁ ଏଠି କେତେ ଥିବ ମୋର ମାନେ ନହି ଭଗବାନ ସଠ ବରରେ ଗାଧାନ୍ତି ଭଗବାନ କୁ ଜ୍ଵର ହୁଏ ଭଗବାନରେ ଅଲସ ଘରେ ରୁହନ୍ତି।
କେତେ ଦିନ ରୁହନ୍ତି ଅନଚନଗର ଘରେ?
ସାତ ଦିନ ରୁହନ୍ତି।
ସାତ ଦିନ ମୁଁ ଭାବିଥିଲି ଚଉଦ ଦିନ। ଆଚଛା ଚଉଦ ଦିନ ନା ଷୋହଳ ଦିନ ରୁହନ୍ତି।
ମୋର ଠିକ ସେ ମନେ ପଡୁନି ନା ଏକୋଇସି ଦିନ ଏତେ ଦିନ ନୁହ।
ଆଚ୍ଛା ଆପଣ ବି ଦ୍ଵନ୍ଦ୍ୱରେ ଅଛନ୍ତି ଆପଣ ଆପଣ ଦ୍ଵନ୍ଦ କେମତି ପରି ଆପଣ ମତେ ଟିକେ କହିଦେଲେ ଭଲ ଲାଗିବ।
ଆଜ୍ଞା ଆଜ୍ଞା ଆପଣ ଅଲାରନାଥ ଦର୍ଶନ କରିବେ?
ଆ ନାଇଁ ମୁଁ ବି ଅଲାରନାଥ ଧରେ ଦର୍ଶନ କରିଛି କିନ୍ତୁ ଏଥର ସେ ସୂଚକ ଜଗନ୍ନାଥଙ୍କ ଡୋରି ନ ଲାଗିନେ ଆମେ ସେ ସୁବିଧା ସୁୂଚକ ଯଦି ନ ହେଇ ପାରିବ ତାହେଲେ ତ ଆମେ ଯାଇକି ଦର୍ଶନ କରିପାରିବୁ ନା ସେମିତି ସୁବିଧା ସୁଯୋଗ ମିଳୁ ଆମେ ଯାଇକି ଦର୍ଶନ କରି ଆସିିପାରିବୁ।
ଆଜ୍ଞା ଆଜ୍ଞା ଅଲାରନାଥ।
ସେ ସୁ ସୁଯୋଗ ଆମକୁ ଜଗନ୍ନାଥ ପ୍ରଦାନ କରିବେ ବୋଲି ଆମେ ସେଇଟା ଭାବି ପାରୁଛୁ ଆଶା ଅଛି ଦେଖ ଦେଖାଯାଉ କଣ ହଉଛି? ଆପଣ ଯାଇଛନ୍ତି ଅଲରାନାଥ ତାହେଲେ ନାଇଁ ଅଲାରନାଥ ପାଖ ପାଖରେ ଗୋଟେ କଣ ବାଲି ହରଚଣ୍ଡୀ ଅଛି ସେଠି କଣ ଗୋଟେ ଅଛି ତିମି ମାଛର କଣ୍ଟା କଣ ଏମିତି ଅଛି ଗୋଟେ ଆପଣ ଜାଣିଛନ୍ତି କି ସେ ବିଷୟରେ?
ସେ ବିଷୟରେ ମୁଁ ଏତେ କିଛି ଜାଣେନି କିନ୍ତୁ ଅଛି କଣ୍ଟା ମାଛର କଣ୍ଟା ଅଛି।
ମୁଁ ବି ସେଇଠି ଦେଖିଥିଲି ଯେ
ମୋର ଜଣେ ଝିଅ ସାଙ୍ଗ ଝିଅ ସାଙ୍ଗ ସହିତ ମୁଁ ଯାଇଥିଲି।
ସାଙ୍ଗ ବନ୍ଧୁ ଥିଲେ ନା ଆଉ କିଛି ଥିଲେ? ଆଛା ବନ୍ଧୁ ଥିଲେ। ଆଛା ଆପଣଙ୍କର ହଁ ଅ ବିବାହ ହୋଇଗଲାଣି ନାଇଁ ବିବାହ ହୋଇନାହିଁ?
ହୋଇନାହିଁ ହବାର ଅଛି।
ଆଚ୍ଛା ଆପଣଙ୍କର କଣ ଠିକ୍ ଦେଖାଦେଖି ସବୁ ସରିଗଲାଣି।
ହଁ।
ଆଚ୍ଛା।
ସେ ତାଙ୍କର ସହିତ ତାଙ୍କର ସହିତ ହବାର ଅଛି ଆଉ
ଆଚ୍ଛା ସେ ତାନେହେଲେ ଆପଣଙ୍କ ପ୍ରେମିକା ହେଲେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଛା ଯାହା ହଉ ଆପଣଙ୍କର ବିବାହ ବି ଠିକ ହୋଇ ରହିଅଛି ମତେ ବି ଶୁଣିକି ଗୋଟେ ଭଲ ଲାଗିଲା ଆଉ ବିବାହକୁ ମତେ ଡାକୁଛନ୍ତି?
ନିହାତି ନିହାତି ନିହାତି ଆପଣ ଆସିପାରିବେ ମୁଁ ମୋ ନିଜକୁ ବହୁତ ଧନ୍ୟ ମନେ କରିବି।
ଯାହା ହଉ ଆପଣ ଏଇ ଯୋଗାଯୋଗ ମାଧ୍ୟମରେ ମତେ କିଛି ବନ୍ଧୁ ବି ଲୋଡିଗଲେ ଯାହାକି କିଏ ଡାକୁଛନ୍ତି ଆସନ୍ତୁ ଭ୍ରମଣ କରିବେ କିଏ ଡାକୁଛନ୍ତି ଆସନ୍ତୁ ବିବାହରେ ଆପଣ ମତେ ବିବାହରେ ଡାକିବେ ମାନେ ଆପଣଙ୍କ ବିବାହରେ ମତେ ବହୁତ ମତେ ଧନ୍ୟ ମନେ ହବ ମୁଁ ମୋ ନିଜକୁ ବହୁତ ଚିର ଉପ ଉପକୃତ ରହିଯିବି ଆପଣଙ୍କ ପାଖରେ ଆଉ ସୁ ସୁୁଯୋଗ ମିଳିବ ବି ମତେ।
ଏବେ ତ ସମୟ ମୋ ପଖେ ନାହିଁ ଆପଣଙ୍କ ସହିତ ପରେ କେବେ କଥା ହେବି।
ନିହାତି ନିହାତି ଆପଣ ଏବେ କଣ କରୁଛନ୍ତି କରନ୍ତୁ। ମୁଁ ବି ଯାଉଛି ମୁଁ ମୋ କର୍ମ କରିଚାଲୁଛି। ଆପଣଙ୍କ ସହିତ ପରେ କେତେବେଳେ କଥା ହେବି ଆପଣ ଯାହା ଆପଣଙ୍କ କର୍ତ୍ତବ୍ୟରେ ଲିପ୍ତ ରୁହନ୍ତୁ। ଆଜ୍ଞା ରହିଲି ଆଜ୍ଞା ଜୟ ଜଗନ୍ନାଥ ଜୟ ଜଗନ୍ନାଥ।